ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ।
ହଁ କଣ କରୁଥିଲେ?
ଉଁ ମୁଁ ଜଷ୍ଟ ଖାଇକି ଉଠିଲି ଆଉ। ଆପଣ?
ମୁଁ ଏବେ ଜଷ୍ଟ ଖାଉଥିଲି ଆଉ।
ଉଁ ହଁ କାମକୁ।
କଣ କହିଲେ?
କାମକୁ ଯାଉଥିଲେ?
ନାଁ ନାଁ ଖାଲି ଖାଉ ଖା ଖାଉଥିଲି।
ଆଚ୍ଛା ଖାଉଥିଲେ।
ହଁ ଝିଅର ସ୍କୁଲ ଥିଲା ତ ସ୍କୁଲ ରୁ ଆଣିକି ଆସିଲି
ହୁଁ ହୁଁ।
ଆସିକି ଜଳଖିଆ ଖାଉଥିଲେ ଆଉ। ତାପରେ ରୋଷେଇ ହବ ଆଉ
ହୁଁ ହୁଁ। ଆଉ ଆପଣ ରଜରେ କଣ କଲେ?
ରଜ ରଜରେ ତ ବହୁତ ବୁଲା ହେଲା ଆଉ। ଖାଲି ଖାଇବା ପିବା ବୁଲିବା।
ହାଁ ଖାଇବା ପିଇବା କିଛି ବନଉନଥିଲ।
ଖାଇବା ପିଇବା ଯେତିକି ଘରେ ହଉଥିଲା ପୁଣି ସେତିକି ବାହାରେ ବି ଖିଆ ହଉଥିଲା। ଘରେ ଅଳ୍ପ ସମୟ ବାହାରେ ବହୁତ ରଜ ମହୋତ୍ସବ ପଡିଥିଲା ତ ଖାଲି ବୁ ଖାଲି ବୁଲା ବୁଲି ଦୋଳି ସବୁ ବଡ ବଡ ଦୋଳି ଗୁଡା ବି ଆସିଥିଲା ଖାଲି ଦୋଳିରେ ବସି
ଧା ଧାକୁଲେଇରେ ପଡିଥିଲା ଦୁଇଶହ ଟା ଦୋଳଳି।
ଅଁ। ଆମର ଇଆଡେ ଭୁବନେଶ୍ଵରରେ ପ୍ରବଳ ରଜ ମହୋତ୍ସବ
ଉଁ ହୁଁ। ଆମର ଏ ଏଠି ବାଲିଯାତ୍ରା ପଡିଆରେ ଅଳ୍ପ ସେଠି କିନ୍ତୁ ଅଳ୍ପ ଦୋଳି ଲାଗିଥିଲା। ବଟ ବହୁତ ଲୋକ ହେଇଥିଲେ।
ନାଁ ଆମର ଏଠି ପ୍ରବଳ ଦୋଳି ମାନେ ଶହେ ଦୁଇଶହ ଦୋଳି କୋଉଠି ତିନିଶହ ଏମିତି ଦୋଳିି ଆମ ଘର ପାଖରେ ବି ପ୍ର ପୁରା ପଡିଥିଲା ତିରିଶଟା ଖଣ୍ଡେ ଦୋଳି ଆଉ ମୋ ଝିଅ ତ ଜମା ଉ ଠିବନି ଖାଲି ଦୋଳି ଖେଳିବ ଦୋଳି ଖେଳିବ ମୁଁ କହିଲି ହୋଉ ବାହାରେ ବାହାରେ ର ଜ ଚାରି ଦିନ କାଲି ବି ବୁଲି ଥିଲୁ।
ହୁଁ ହୁଁ ଆଜି ତ ରଜ ସରିଗଲା ଆଉ।
ହଁ ନାଁଇ ପହିଲି ରଜଟା ଟିକେ ବର୍ଷା ହେଲା
ହୁଁ ହୁଁ।
ବର୍ଷା ହଉଥିଲା ଟିକେ ସେଇ ବର୍ଷାରେ ବି ଭିଜି କି ଆମେ ଦୋଳି ଖେଳିଲୁ। ଝିଅ ଝିଅ ମାନେ ଯୋଉଠି ରଜ ସେଇଠି ଆଉ।
ହୁଁ ଆମର ଏଠି ବି ସେୟା ଧାକୁଲେଇରେ ତ ହେଇଥିଲା ଦୁଇଶହଟା ଦୋଳି ଲାଗିଥିଲା ତାର ଆଉ ଗୋଟେ ସତସଙ୍ଗ ବିହାର ସେଇ ପାଖାପାଖି ସେଠି ବି ଦୁଇଶହଟା ଦୋଳି ଉପରେ ଲାଗିଥିଲା ବୋହୁତ ଲୋ ଖାଲି ସ୍ତ୍ରୀ ଲୋକ ହିଁ ଖେଳୁଥିଲେ ଛୁଆ ମାନେ କମ୍ ସ୍ତ୍ରୀ ଲୋକ ଅଧିକା।
ଆମର ଏଠି ଖାଲି ପୁଅ ଗୁଡା ବେଶୀ ଦୋଳି ଖେଳୁଚନ୍ତି।
ନାଇଁ ଆମର ଏପଟେ ପୁଅ ନାହାନ୍ତି ମାନେ ପୁଅମାନେ ସବୁ ସାଙ୍ଗ ସ୍ଵାମୀ ମାନେ କି ଆଉ ଅଲଗା ପୁଅମାନେ ଆସୁଚନ୍ କାହିଁକି ନା ରଜରେ ଝିଅ ମାନେ ସବୁ ଆସିବେ ସମସ୍ତଙ୍କୁ ଦେଖିବାକୁ ଆସିଥିବେ। ପ୍ରବଳ ପୁଅ ପିଲା ଥିଲେ କିନ୍ତୁ ସ୍ତ୍ରୀ ଲୋକଗୁଡା ବୋହୁତ୍ ଖେଳୁଥିଲେ ଆମର ସେଠି। ଜମା ଉଠେଇ ଦଉନାହାନ୍ତି ମାନେ ବ ସେଇ ଦେବେନି କାହାକୁ, କହିବେ ଆମେ ଆମର ଆଗେ ରଜ ନା ଆଉ।
ନାଇଁ ଆଉ ଆମର ଏଠି କଣ କହିଲ ପୁଅଗୁଡା ଦୋଳି ଖେଳୁ ଚନ୍ତି। ମୁଁ ଯୁଆଡେ ଯାଉଚି ମୁଁ କହିଲି ହେଇ ତମର କଣ ରଜ ଉଠ। ଝିଅ ମାନଙ୍କର ରଜ ନା ତମେ କଣ ପୁଅଗୁଡା ଝୁଲୁଚ। ତମେ ସିନା ଆମକୁ ଝୁଲେଇବ।
ସେମାନେ ଜବରଦସ୍ତି ଦୋଳିଗୁଡା ନେଇକି ବସୁଚନ୍ତି ପୁଅଗୁଡା।
ହଁ ବା ତାଙ୍କୁ କଣ ଲାଗୁଚି।
ଆଉ ଛୋଟ ଛୁଆ ଯଦି ବସିବେ ଜମା ଉଠୁନାହାନ୍ତି। ବୋହୁତ ରିକ୍ୱେଷ୍ଟ କରିକି ଟିକେ ପୁଅ ଉଠିବ।
ଗୋଟେ ଥର ହିଁ ଦୋଳି ଖେଳିଚି ସେ ଫା ଯୋଉ ସେକେଣ୍ଡ ରଜ ଦିନ ବାସ୍ ସେତିକି ଆଉ ଜମା ଖେଳିବାକୁ ଦେଇନାହାନ୍ତି। ରଜରେ ରଜରେ ଦୋଳି ଖେଳିବାକୁ ଦେବେନି କେହି। ପାର୍କରେ ପଛେ ଖେଳି ପାରିବ। ଆମେ ମୁଁ ଗୋଟେ ହିଁ ଖେଳିଚି ହେନେ ମୁଁ ସେ ସେ ଯୋଉ ଦୁଇଶହଟା ପଡିଥିଲା ଯାଇଥିଲି ଖାଲି ସ୍ତ୍ରୀ ଲୋକ‌ଉଡା ବସି । ମୁଁ ତାଙ୍କୁ ଆଉ ଉଠେଇଲିନି ଯୋଉ ଗୋଟେ ଛୁଆ ବସିଥିବ କି ଗୋଟେ ପୁଅ ପିଲାଟେ ଜୋଡେ ସ୍ଵାମୀଟେ ଆ ଜଣଙ୍କର ଝୁଲୁଥିଲା ମୁଁ ତାଙ୍କୁ ଉଠେଇଲି। ତାଙ୍କର ଝୁଲିଲି ସେଇଠି ତାପରେ ମୋ ସାଙ୍ଗମାନେ କହିଲେ ଆମେ ବି ଝୁଲିବୁ ଦେ ଗୋଟେ ଦୋଳି ତ ଆଉ ସମସ୍ତେ ଘୋଷାଡି ମୋଷାଡି ନେଇଗଲେ। ତାପରେ ଆଉ ଖେଳିନୁ ଗୋଟଏ ରଜ ଗୋଟାଏ ଦିନ ମୁଁ ଖେଳିଚି ଖାଲି ଦୋଳି ତାପରେ ତୁ ପ ଫଟ ଫଟ ଉଠା ଉଠି ଭିଡିଓ ବନାବନି ଏମିତି ଆଉ।
ହଁ ତମେ ସିନା କହିଥାନ୍ତ ଆଗ ମତେ ଦିଅ ଆଗ ମୁଁ ଝିଅଟା ମୋର ରଜ।
ନାଇଁ ନାଇଁ ସେ ଅଙ୍କଲଙ୍କୁ କହିଲେ ଅଙ୍କଲ ଦେଇଦେଲେ। ତାପରେ ମୁଁ ଯୋଉ ଖେଳିଲି ତାପରେ ମୋ ସାଙ୍ଗମାନୋନ ଯୋଉ ଅଛନ୍ତି। ସେମାନେ ବି କାହାକୁ ମାଗୁନାହାନ୍ତି। ମତେ ହିଁ ମାଗିବେ ନା ତ ସେମାନେ ବି ଖେଳିଲେ ମୋଠାରୁ ନେଇକି ଆଉ କେତେ ସମୟ ବି ଜଣେ ଖେଳିବ। ଆଉ ଫୁଣି ସେଠି ବାଉଁଶ ବାଉଁଶ ମାନେ କ ଗଛରେ ଲାଗିଥିଲା ବହୁତ୍ ଉଞ୍ଚା ଯାଉଥିଲା ଏତେ ବି ଖେଳି ହବନି ନା ବାନ୍ତି ଉଠେଇବ ନାଇଁ ବାଉଁଶ ରେ ଦୋଳି ଲାଗିଚି। ଥିଲା ମାନେ ଦୌଡି ଦୌଡ଼ି ଲାଗିଥିଲା ସିଏ ବହୁତ୍ ଉଞ୍ଚା ଯାଉଥିଲା।
ଓହୋ। ମତେ ତ ପୁରା ଏତେ ଜୋରେ ପେଲିଲେ ଯେ ମୁଁ ପୁରା ଗଛ ପାଖାପାଖି ଏତେ ଜୋରରେ ପେଲୁଥିଲେ।
ହଇଓ ମୁଁ ନିଜେ ପେଙ୍ଗା ମାରି ମାରି ଏତେ ଉପରକୁ ପଳେଇଥିଲି।
ନା ମତେ ଟିକେ ଡର ଲାଗେ ଏତେ ଜୋର ପିଲଲେ କାଳେ ବାଂଶ ଫାଶ ଛିଡିଯିବା ମତେ ଡର ଲାଗେ। ସିଏ କଣ କି ଟିକେ ମୋଟା ହେଲେ ସିନା ଯୋଉଠି ହେଲେ ପତଳା ହେଲେ ପୁରା ଉଡେଇ ଦଉଥିଲେ ଏମିତି ପେଳୁଥିଲଥିଲେ ମତେ ଲାଗୁଥିଲା ମୁଁ ଉଡ଼ିକୀ ପଳେଇବି।
ମତେ
କହିଲେ ବି ଶୁଣିବେନି।
ମୁଁ ପି ଆକଚୁଉଲି ସେଠି ଯୋଉ ଆମେ ଦୋଳି ଝୁଳୁଥିଲୁ ବଙ୍କା ଯାଉଚି ପୁଣି ମାନେ ଲୋ କୁହ ନା ମୋରି ଆଗକୁ ଯାଉଥିବ ହେଲା ପିଟି ପାଟି ହେଇଯିବ ମତେ ମତେ ଡର ମୋର ପୁଣି ବଙ୍କାଦୋଳି ଯାଉଛି ମୁଁ ମୋ ଇଏରେ ଉଡୁଛି ଆଉ ଆକାଶରେ ଆଉ। ଆଉ ସେମାନେ ମତେ ଘୋଷାଡୁଚନ୍ତି କହୁଛନ୍ତି ତୁ ରହ ମୋ ଦୋଳିକି ଟାଣି ପକେଇଲେଣି ତୁ ରହ ଆମେ ଖେଳିବୁ। ହେ ମତେ ବୁଲେଇ ବଙ୍କେଇ ରଖେଇଦଲେନି ସେଇ ଥର ହିଁ ଖାଲି ଗୋଟେ ଥର ଦୋଳି ଖେଳିଲି ମୁଁ ଆଉ ବେଶୀ ଛୋଟବେଳେ ଯାହା ଟିକେ ଦୋଳି ଖେଳୁଥିଲି ଛୋଟବେଳେ ଛୋଟବେଳେ ସମସ୍ତେ ଯେ ହଉଥିଲା ଏବେ ବହୁତ୍ ଲୋକ ଏବେ ସ୍ତ୍ରୀ ଲୋକ ମାନେ ଅଧିକା ହେଇଯାଉଚନ୍ତି। କେମିତି କେଜାଣି ଭିଡ ହଉଚି ପ୍ରବଳ।
ହଁ ସେ ଦୋଳିରେ ଥରେ ବସିଲେ ବି ଛାଡୁନାହାନ୍ତି।
ହଁ ବା ସିଏ ମାନେ ଆ ମାନେ ସ୍ତ୍ରୀ ଲୋକ ଟା ଯୋଉଠି ଗୋଟେ ଥିବ ଭାବୁଚନ୍ତି କଣ ସେ ତିକି ଆମେ କେମିତି ମାଗିବୁ ଦେଖ ସ୍ତ୍ରୀ ଲୋକ ଥିବେ ତା ସହିଡରେ ଆହୁରି ପାଞ୍ଚ ଜଣ ଗଦା ହେଇଥିବେ। କହିବେ ତାଙ୍କ ପରେ ଆମେ ଖେଳିବୁ ଆମେ ଖେଳିବୁ। ତାପରେ କହିବେ ହୋଉ ଆମେ ମୁଁ ଖେଳୁଚି ମତେ କହିବି ଝିଅ ଟିକେ ଉଠିଲ ଆମେ ଫଟୋ ଉଠେଇି ଦେଇଦୋଉ। ହେଲେ ମୁଁ ଉଠିବି ଫଟୋ ଉଠେଇବା ପାଇଁ ସେମାନଙ୍କୁ ଉଠେଇବେ ବୋଲି ହେଲା ତାପରେ ଜଣେ ଜଣେ ଏମିତି ବସି ଚାଲିଥିବେ ମୁଁ କହିବି ହଉ ଆପଣ ଝୁଳି ସାରିକି ମାନେ ଟିକେ ଜଗିଥିବ ମୁଁ ଜଷ୍ଟ ଟିକେ ଆସୁଚି। ତାପରେ ଆଉ ତା ସେମାନେ କୁଆଡେ ପଳେଇଥିବେ ଆଉ କିଏ ଜଣେ ଝୁଥିବ। ଆଉ କଣ କହିବି ଏମିତି ହୁଏ। ମୁ ଜମା ଖେଳନି ମୁଁ ଖାଲି ଯାହା ଫଟୋ ଫଟ ଉଠେଇଥିଲି ଆଉ କିଛି ଖେଳିଲିନି। ହଁ ଗୋଟ୍
ଅସ୍ ସମସ୍ତେ ତ ସେଇ ରିଲସ ବନୋଉଚନ୍ତି ଭିଡିଓ ବନୋଉଚନ୍ତି ଆଉ ଦୋଳି ତ ମିଳୁନି ଆ କଣ କରିବ?
ହଁ ବା।
ପିଠା ପିଠା କଣ ଖାଇଲଣି ରଜରେ?
ଆମର ତ ମରିଥିଲେ। ଏଇ ଖାଲି ଚକୁଳି ହେଇଥିଲା ଆଉ କାକେରା ପାଖେରା ବା ବାହାରୁ ଯିଦି ଯିଏ ଦେଇଥିଲା ପୋଡ ପିଠା ବି କାକର ପିଠା ବି ଦେଇଥିଲେ। ଆଉ କିଛି ପିଠା ପିଠା ଆମ ଘରେ ହେଇନଥିଲା ହୁଁ ମାନେ ଆମ ଘରେ ମାନେ ସେ ମଲା ପରେ ପିଠ ପିଠା ହେଇଯାଇଥିଲା କି ହବ ବୋଲି ବର୍ଷ ଯାକ କିନ୍ତୁ ହେଇଥିଲା ଚ କୁଳି ଏମିତି ହେଇଥିଲା ନର୍ମାଲ ଆଉ ପୋଡ ପିଠାରା କରିନଥିଲେ କେହି।
ହଁ, ପୋଡ ପିଠାଟା ଭଲ ଲାଗେ ଆଉ।
ହୁଁ, ବାହାରୁ ଆସିଥିଲା। ଉଁ, ଆସିଥିଲା କିନ୍ତୁ ବାହାରୁ। ହୁଁ, ସମସ୍ତଙ୍କ ମାମୁଁ ଘରକୁ ଦଉଥିଲେ ଆମ ଦିଦି ଘର ଆମ ଘର ସମସ୍ତଙ୍କ ମାମୁଁ ଘର ବି ଦଉଥିଲେ, ତାପରେ ଆମର ବି ବାହାରୁ ବି ଆସିଥିଲା। ପୋଡ ପିଠା ଟା ରଜରେ ଖାଇବି, ସମସ୍ତେ ।
ଏବେ ତ ସବୁ ସ୍କୁଲ କଲେଜ ଖୋଲିଗଲା, ଯିଏ ଯାହାର ଗଲେ।
ହୁଁ।
ଆମ ହଁ, ଆଜିଠୁ ଖୋଲିଲା ବା। ଆମ ଘରେ ସବୁ କୁଣିଆ ଆସିଥିଲେ, ସବୁ ପୁରା ନା, ଆମର ସବୁ ପଳେଇଲେ। କାଲି ହିଁ ପଳେଇଲେ। ଭଲ ଲାଗୁଥିଲା ଘର ଟା ଟିକେ ନା, ଘର ଟା ଟିକେ ଭଲ ଲାଗୁଥିଲା। ପୁରା ଖାଲି ହେଇଗଲା ଏବେ, ନା ପାଠ ପାଠ ଚିନ୍ତା।
ହୁଁ, ଘର ଟା ଖାଲି। ଖାଲି ହେଇଗଲେ ଯେତେ ଭଲ ହେଲା, ତମକୁ କାମ କରିବାକୁ ପଡିଥାନ୍ତା ସବୁ କିଛି।
ନାଇଁ, କାମ କରିବାରେ ମତେ କଷ୍ଟ ନାହିଁ। ମୁଁ ବହୁତ କାମ କରିଦେବି। ମତେ ଲୋକ ରହିଲେ ଭାରି ଭଲ। ଲୋକ ପଳେଇଲେ ମତେ ଦୁଃଖ ଲାଗେ, ମୁଁ ସମସ୍ତେ ଆସିଥିବେ, ପଳେଇବେ, ମତେ ବହୁତ ଚିନ୍ତା ହବ, ଆହୁରି ବେଶି। ଘରେ ଏକା ରହିଲା ମାନେ ଭଲ ଲାଗେନି, ସାଙ୍ଗସାଥି ହେଉଥିବ।
ମୋ ବଡ ମାଙ୍କର ଝିଅ ଆସଛନ୍ତି। ତାଙ୍କର ବେବି ହେଇଛି, ତ ତାଙ୍କର ଫାଷ୍ଟ ରଜ ବନେଇବାକୁ ଆସିଛନ୍ତି ଆଉ ତାପରେ ଆଉ ଆଉ ଯୋଉ ଗୋଟେ ଆମ ଗୋଟେ ଦିଦି, ସେ ବାହା ହେଇ ଯାଇ ଥିଲେ। ସିଏ ଫାଷ୍ଟ ଥରକୁ ବୁଲିବାକୁ ଆସିଲେ ତାଙ୍କ ମାମୁଁ ଘରକୁ ରଜବେଳେ ସିଏ ଆସିଥିଲେ। ତାପରେ ଏମିତି ନର୍ମାଲ, ମୋ ଜେଜେଙ୍କର ଯୋଉ ସବୁ ଝିଅ ମାନେ ସବୁ ମୋ ପିଉସ ଗୁଡା, ସମସ୍ତେ ଆସିଥିଲେ। କିଛି କିଛି ପିଉସା ଆସିଥିଲେ ପିଉସି ପିଉସା ଆସିଥିଲେ। ଏମିତି ଆଉ ତିନିଟା ରଜରେ, ଏମିତି ତିନି ଥର ଏମିତି ବୁଲିବାକୁ ଆସୁଛନ୍ତି ସମସ୍ତେ। ଏମିତି। ବର୍ତ୍ତି ଥାଏ ଘର।
ରଜପାନ ଖାଇଲାଣି ନାଇଁ?
ହଁ, ସେଇଟା ଜମା ଖାଇ ନ ଖାଇଲେ ରଜ କଣ?
ରଜ ପାନ ଟା ମୁଁ ରଜ ପାନର ସେ ପତ୍ରଟା ଖାଏନି, ମୁଁ ତା ମସଲା ନେଇକି ପଳାଇଆସେ। ସେ ଯୋଉ ପାନପତ୍ରଟା, ମୋ ପାଟିଟା କଣ ଗୋଟେ ଲାଗେ ଆ।
ମୋ ବାବା ଲାଷ୍ଟ ସେ ରଜ ଦିନ ହିଁ ଆଣିଥିଲି। ତେବେ ପାଞ୍ଚଟା ଖଣ୍ଡେ ପାନ ଆଉ ତାପରେ ତ ମୁଁ ଖାଇଛି। ମୋତେ ଦେଇଛନ୍ତି, ଆମେ ଏମିତି କଫି କଫି ପିଇବାକୁ ଯାଇଥିଲୁ, ଯୋଉ ଦୋକାନ ମାନଙ୍କରେ ସବୁ ଦିଅନ୍ତି କି? ରଜପାନ ନିଅ, ଆମ ତରଫରୁ। ତାପରେ ବାବା ବି ଆଣିଛନ୍ତି, ଏପର୍ଯ୍ୟନ୍ତ ବି ଥୁଆ ହେଇଛି। ପାଞ୍ଚଟା ଖଣ୍ଡେ ଥୁଆ ହେଇଛି ଏବେ ଫ୍ରିଜରେ।
ଆମର ବି ଫ୍ରିଜରେ ଥୁଆ ହେଇଛି। ମୁଁ ତ ଖାଇଏନି, ଏଇ ସମସ୍ତେ ଯୋଉ ଯାଇଥିଲେ ବୁଲିବାକୁ, ଖାଲି ପାନ ଧରିକି ଆସିଥିଲେ। ସେ ପାନ ସେଉ ଚେରି ଟା ଉପରେ ଲାଗିଥାଏ, ଓ ତାକୁ ଖାଇଦେ ମସଲା ଖାଇଦେ ପାନ ପତ୍ର ଫୋପାଡି ଦିଏ। ପାନ ପତ୍ର ମାନେ କେମିନ୍ତି ଗୋଟେ ପାଟିଟା ଗୋଟେ କେମିତି ଖାଇଗଲା ଭଳିଆ ଲାଗେ, ମତେ ଅବାଗିଆ ଲାଗେ।
ନାଇଁ ନା, ସେ ପାନଗୁଡା କିଛି ଲାଗିବନି ଯେ। କିନ୍ତୁ ପାଟିଟା ଗୋଟେ ଅବାଗିଆ ଅବାଗିଆ କେମିତି ମୋତେ। ମୁଁ ଜମା ମୁଁ ତ କିଛି ପାନ ଚୋବାଏ ନି ମାନ। ଚୋବେଇବି ଯଦିବି। ତା ଚିପ କାଢିଦେ। ମୁଁ କିଛି ଢ଼ୋକେନି, ମୁଁ ଜମା ଖାଏନି, ଆଉ ସମସ୍ତେ କିିନ୍ତୁ ରଜପାନ ଖାଇଦିଅନ୍ତି କଉ ରଜପନା ଖାଆନ୍ତି ନା ଖାଇଦବ।
ଦେଇକି ଢ଼ୋକି ଦିଅନ୍ତି ହଁ ମତେ ଲାଗେ ଯୋ କଳ ସାଇଟିରେ ଯୋଉ ଲାଗିଯାଏ ଦି କଳ ମୁଁ ଯାହା ଖାଏ ମତେ କିଛି ଟେଷ୍ଟ ଜଣାପଡେନି। ଆଉ ରାଗ ଲାଗେ ଗୋଟେ ତରକାରୀ ଖାଇବି ପୁରା ରାଗ ରାଗ ଲାଗିବ। ମୁଁ ଡରିକି ପାନ ଖାଏନି।
ଚୁନଖିଆ ପାନ ଯୋଉଟା ଚୂନ ଲାଗିଥିବ ତମର ସେଇଟା ଅଲଗା ଥିବ। ଆଉ ରଜ ପାନରେ ତ ଚୁନ ଲାଗେନି।
ନା ସେ ନ ଲାଗିରି ସେ ପାନ ପତ୍ରରେ ମୋତେ ମୋର କିଛି ଅସୁବିଧା ହୁଏ। ମୁଁ ସେଥିପାଇଁ ଖାଏନି ଡରିକି।
ହୁଁ ହୁଁ କିନ୍ତୁ ପାନପତ୍ରରେ ଯୋଉ ଚୂନ ଫୂନ ଲାଗେ ସେଇଟା ପାଇଁ ଅସୁ ସୁବିଧା ହୁଏ। ସେଇଟା ପୁରା ପୋଡିବ କସ କସ ଲାଗିବ ପାଟି ଗୁଡାକ।
ହଁ ଯୋଉ ବାହାଘର ଯୋଉ ବାହାଘର ଭୋଜି ଖାଇ ସାରିଲା ପରେ ଯୋ ପାନଟା ମିଳେନି
ହୁଁ ହୁଁ।
ସେ ପାନ ବି ସେଇଆ ଚୂନ ମାରିକି ମୁଁ ତାକୁ ମନା କରେ। ହେଲି ଗୋଟେ ପାନ ପତ୍ରଟେ କିମିତି ଆଲର୍ଜି ଅଛି ବୋଧେ ମୋର। ମୁଁ ଜାଣିପାରେନି। ପାନ ଟା କାହିଁକି ଖାଇଲେ ମତେ ମତେ ତା ପରଦିନ କଣ ଖାଏ ମତେ ଏମିତି ଗୁଡାକ ସବୁ କଷ୍ଟ ଲାଗିବନି କଳ ଗୁଡାକ ଯେମିତି ପୋଡିଲା ପୋଡିଲା ଲାଗିବ ଯାହା ଖାଇଲା ବଳେ।
ହୁଁ ମାନେ କସ କସ ଲାଗେ।
ହଁ ହଁ ହଁ।
ହୁଁ। ଭଲ କି ମୁଁ ଏମିତି ନର୍ମାଲ ପାନ ଖାଏ ମୁଁ ଯେତେବେଳେ ଟିକେ ଟିକେ। ତାପରେ ଏମିତି ରଜପାନ ମତେ ସେ ଯୋଉ ମିଠା ମିଠା ପକେଇ ଦିଅନ୍ତି ମତେ ଭଲ ଲାଗେନି। ମୋ ମୋ ବଡ ବାପା ଯୋଉ ମୋ ବଡପା ସିଏ ତାଙ୍କର ଅଛି ଦୋକାନ। ତ ସିଏ କଣ କରିବେ ନା ପାନରେ ଯୋଉ ମିଠା ବାଲା ର ଇଏ ଗୋଟେ ମିଳୁନି ଚେରି ଟାଇପ ର ଅଠା ଅଠା ହୁଁ ସେଇ ଗୋ ଟା କେବଳ ଗୁଆ ସହିତ ମୁଁ କହିବି ପୁରା ମାରିକି କେବଳ ସେଇଗୁଡା ସେଇଟା ଟିକେ ଭଲ ଲାଗେ ତା ଟେଷ୍ଟ ଟା। ହଁଅ। ଡେଲି ଭଳିଆ ଆଉ ପୁଣି ତାର କଣ କି ପାଟିଟା ଥଣ୍ଡା ଥଣ୍ଡା ଲାଗିବ। ହଁ ହଁ ସେଇଆ ପାଟି କି ଥଣ୍ଡା ଲାଗିବ ଭଲ ଲାଗେ ସେଇଟା ଖାଲି।
ସେଇଟା ହି ବଢିଆ ଲାଗେ ମୁଁ ତ ଖାଲି। ଖାଏ ସେ ଯୋଉ ଆ ଚେରିର ଯୋଉ କଟ ହେଇଥାଏ ନା ଯୋଉ ଛୋ ଛ ଛୋଟ ଛୋଟ ଛୋଟ ହେଇଥିବ ଚେରି ସେଗୁଡା ଆଉ ତା ଯୋଉ ମସଲା ଗୁଡା ପାନମହୁରି ଥିବ। ସେଗୁଡା ଧରିକି ଆସେ। ମୁଁ କହେ ମୋତେ ପାନ ଦିଅନି ସେ ଦଶଟଙ୍କାର ମତେ ପୁଡିଆ ଦେଇଦିଅ। ସେ ଦେଇଦବ। ଏଇଠି ପରା ରଜ ମସ୍
ଯୋ କଣ ପାସ୍ ପାସ୍
ହଁ ମୁଁ ମୁଁ ତ ସେଇଗୁଡା ଖାଏ। ପାସ୍ ପାସ୍ ଖାଏ। ମୋତେ ବଢିଆ ଲାଗେ ଆଉ ଗୋଟେ କଣଟା ସେନ ଆଣିଥିଲି? ସେଇଟା ଏବେ ବି ମୁଁ ରଖଛି। ସେଟା ଭଲ ଲାଗ କିଛି ନାହିଁ ପାନମୋହୁରି
ପାନ ମଧୁରୀ ଗୋଟେ ହଁ ମିଶ୍ରୀ ହଁ ସେଟା ବ୍ଲୁ କଲର ଗୋଟେ ଜରୀରେ ଛୁଟିଆଟା।
ତାନାଟା ଗୋଟେ କଣ ସେଦିନ ଆମେ ଯାଇଥିଲୁ ରଜ ମତ୍ସବ କିଣିକି ଆଣିଥିଲୁ। ସେ ଭଲ ଲାଗେ ମାନେ ଫ୍ରି ଟାଇମ୍ ରେ ବସିଥିବ ପାଟିରେ ଆଡୁ ସାଡୁ ନ ଖାଇକି ତାକୁ ଖାଇବ ଆହୁରି ଭଲ ଲାଗେ। ଆଉ ଖରାବେଳେ ଖାଇବା ଖରାବେଳେ ଖାଇବା ତିଆରି ହେଲାଣି?
ହଁ ହେଇଗଲାଣି।
ଯାହେଉ ଆମର ତ ରୋଷେଇ ବି ହେଇନି। ମୁଁ ମୁଁ କରିବି ଆହୁରି।
ହଁ ତମେ ଅଇଖିନା କେତେବେଳେ ରୋଷେଇ ସାରିବ?
ହୋଉ ରୋଷେଇ ଜଲଦି ସାଙ୍ଗେ ସାଙ୍ଗେ ହବ। ହାତ ବୁଲେଇଲେ ରୋଷେଇ।
ଉଁ ହୁଁ ମାନେ କଣ କଣ କେତେଟା ଆଇଟମ କରିବ ବୋଲି ଭାବିଛ?
ମୁଁ ଆମର ଭାତ ଏବେ ବସେଇଛି ଭାତ ଡାଲି ଭଜା ତରକାରୀ ଆଉ କାକୁଡି ଅଛି ଦହି କାକୁଡି କରିଦେବି ପାମ୍ପଡ ଛାଣିିଦେବି ଆଉ ମୋ ଝିଅର ଭେଣ୍ଡି ସୋରିଷ ବଟା ହବ।
ଓହୋ ଏତେ ସବୁ କାମ କଲାବେଳେ ଦିଟା ହେଇଯିବ।
ନା ସାଙ୍ଗେ ସାଙ୍ଗେ ହବ। ମୁଁ ଗୋଟେ ପରିବା ଏପଟେ କାଟିକି ସେପଟେ ମସଲା ଯୋଗାଡିକି ବସେଇ ଦେଇଥିବି ପୁଣି ଆସିକି ଆଉ ଗୋଟେ ମସଲା କା ଯୋଉ ମସଲା ବାଟି ଦେଇକି ଗ୍ରାଇଣ୍ଡରେ ପୁଣି କାଟିକି ପକେଇଦେବି ଦି ଆଡେ